ନମସ୍କାର କେମିତି ଅଛନ୍ତି।
ନମସ୍କାର ମାଡ଼ାମ ମୁଁ ଭଲ ଅଛି ଆପଣ କେମିତି ଅଛନ୍ତି।
ହଁ ମୁଁ ବି ବୋହୁତ ଭଲ ଅଛି ଆଉ କଣ କରୁଥିଲେ ଏବେ।
ଏମିତି ବାସ୍ ଏବେ ସନ୍ଧ୍ୟା ହେଇ ଆସିଲାଣି ତ ଟିକେ ବୁଲୁଛି ଆଉ ଆପଣ।
ହଁ ମୁଁ ବି ଏମିତି ବସିଥିଲି ବାହାରେ ଘରୁ ଆସିକି ବାହାରେ ସନ୍ଧ୍ୟା ସମୟଟା ତୁ ମୁଁ ବସିଛି।
ହୁଁ ବାହାରେ ଭଲ ଲାଗେ ବସିବାକୁ।
ହଁ ମୁଖ୍ୟତଃ ଗା ଏଇ ସନ୍ଧ୍ୟା ସମୟ ଟା ହିଁ ଏକାକି ଯାଇକି କୋଉଠି ବସିବା ପାଇଁ ହିଁ ବୋହୁତ ଭଲ ଲାଗେ।
ହୁଁ ହୁଁ ହୁଁ। ଆଉ ଟିକେ ଯଦି ଅମ୍ ଉଚ୍ଚା ବାଲା ଜାଗା ଥିବ ସିଏ ଆହୁରି ବେଶୀ ଭଲ ଲାଗେ। ସେଥିରେ ଟିକେ ପବନ ଅଧିକା ଆସେ ନା ଭଲ ଲାଗେ।
ଆଜ୍ଞା।
ହୁଁ ହୁଁ।
ଆଉ ଏବେ କୁହନ୍ତୁ ଏବେ ତ ଆମର ରଜ ଗଲା ରଜକୁ କେମିତି କେମିତି ଏଞ୍ଜୟ୍ କଲେ।
ହଁ ହଁ ରଜ ତ ଆ ଆମ ଓଡିଶାର ଗୋଟେ। ମୁଖ୍ୟ ପର୍ବ ହିସାବରେ ଜଣାଯାଏ। ଆଉ କେତେ ଭଲ ଲାଗେ ଏଞ୍ଜୟ୍ ତ ସମସ୍ତେ କରନ୍ତି। ଦେଖିବାକୁ ଗଲେ ଆମେ ସେଟା ଆଁ ଆମର ବସୁମତୀ ମା ତାଙ୍କର ରଜ ପାଇଁ କି ପାଳନ କରାଯାଏ ତ ସେ ଥିରେ ସବୁ ଝିଅ ମାନେ ତ ସାଜସଜ ହୁଅନ୍ତି ଯଦି ଆମେ ସାଧାରଣ ଭାବରେ ଦେ ଖିବା ସବୁ ଝିଅ ମାନେ ସେ ଦିନକୁ ଅପେକ୍ଷା କରିକି ଥାଆନ୍ତି କି ପୁରା ତିନି ଦିନ ଯାଏଁ ରଜ ଚାଲେ ତିନି ଦିନ ଯାଏଁ ସମସ୍ତେ ପୁରା ରଜରେ ସଜ ହେଇକି ଦୋଳି ଖେଳିବାକୁ ଆଉ ଉଁ କେତେ ସୁନ୍ଦର ସୁନ୍ଦର ସବୁ ଆଉ ପୁରା ଆ ଆଉ ପିଠା ବନାଯାଏ। ବୋହୁତ ଖାଇବାକୁ ଟେଷ୍ଟି ମିଳେ ଆଉ ବୁଲିବାକୁ ମିଳେ। ଖେଳିବାକୁ ମିଳେ ଆଉ ବୋହୁତ ସେ ତ ସାଧାରଣ ଭାବେ ସମସ୍ତେ କରନ୍ତି। ମୋ କଥା ପଚାରିବେ ଯଦି ମୁଁ ବି ମୁଁ ବି ତ ଘରେ ରୁହେନି ତ ମୁଁ ବି ଏଇ ରଜ ଆସପାସ୍ ମୁଁ ବି ଆସିଗଲି ଘରୁକୁ ମୋରୋ ବି ସବୁ ସାଙ୍ଗ ଯୋଉମାନେ ସବୁ ବାହାରେ ରୋହୁଥିଲେ ମୋର ଭୋଉଣୀ ମାନେ ବି ଯେତିକି ବାହାରେ ସବୁ ରୋହୁଥିଲେ ସମସ୍ତଙ୍କର ଛୁଟି ଥିଲା ବୋଲି ସବୁ ପଳେଇ ଆସିଥିଲେ। ଆମେ ସବୁ ଗଲୁ ବୁଲିବା ପାଇଁ ବାହାରକୁ। ସେ ତ ଯାହା ଘର ଦାଣ୍ଡରେ ଦେଖିଲେ ତ ସବୁ ଦୋଳି ପଡିଥାଏ। ଆମ ଘର ଦାଣ୍ଡରେ ବି ଦୋଳି ପଡିଥିଲା ଆମ ଆମେ ଆମ ଘର ଦାଣ୍ଡର ଦୋଳି ବାଜ୍‌ ଆମେ ଯାଇକି ବାକି ଲୋକଙ୍କ ଦୋଳି ଆଉ ପୁଣି ଅ ଗୋଟେ ଗୋଟେ ଏରିଆ ଯୋଉ ଆମେ ଯୋଉ ପାର୍କ ଯଦି ଯିବା ସେ ପାର୍କ ରେ ବି କେତେ ସାରା ଦୋଳି ସଜ ହେଇକି ଥାଏ ସେଥିରେ କେତେ ସବୁ ପାନ ମି ମିଠା ପାନ ଦିଅନ୍ତେ ଖାଇବା ପାଇଁ ପିଠା ବନିଥିଲା ଘରେ ତାକୁ ଖାଇଲୁ। ଇଏ ବହୁତ ନା ଭଲ ଲାଗିଲା। ହଁ ଆପଣଙ୍କର ଆପଣ କେମିତି କଣ? ଚାଲିଲା
ହଁ ମୁଁ ତ ଅବଶ୍ୟ ସତ କହିବା ପାଇଁ ଗଲି ବର୍ତମାନ ସେଇ ଗାଁ ପରିବେଶ କୁ ବହୁତ ମାନେ ମନେ ପକଉଛି ସେ ମୁଁ ବି ରଜକୁ ମାନେ ଏମିତି ସବୁ ଆସିଥିଲେ ବନ୍ଧୁବାନ୍ଧବ ସେମାନଙ୍କ ସହିତ ସମୟ ବି ଲି ସେ ଘରେ ବନାଯାଇଥିବା ସବୁ ପୋଡ ପିଠା ହେଇଥିଲା ଆରିସା ପିଠା ହେକା ଚକୁଳି ପିଠା ହଁ ମୁଁ ତ ମତେ ଲାଗେ କି ପର୍ବପର୍ବାଣୀ ଆସିଲେ ବା ସେଇ ସବୁ ପିଠାପଣା ର ମାହୋଲ ହିଁ ବନିଯାଏ।
ଆଉ ଯୋଉ ଗହଳି ବନେ ସେଇଥିରେ ଯୋଉ ମଜା ଲାଗେ ସମସ୍ତେ ଗୋଟେ ଗୋଟେ ଜାଗାରେ ଆସିବା ବହୁତ କଷ୍ଟ ହେଇଯାଏ ଆଜିକା ଦିନରେ ନା ପର୍ବପର୍ବାଣିୀରେ ମିଳେ ଟିକେ ସେ ଜିନିଷ
ନିହାତି ଭାବରେ ମତେ ଲାଗେ ଏଇ ପର୍ବପର୍ବାଣୀ ମାନେ ହିଁ ଆମକୁ ସବୁ ବାନ୍ଧି ରଖିଚନ୍ତି। ଆମ ସମ୍ପର୍କ ଟା ସେଇ ସମୟରେ ହିଁ ଆଉ ଟିକେ ଯୋଡି ହେଇଯାଏ ଯୋଉଠି ଯିଏ ଥିଲେ ବି ଆସନ୍ତି। କିନ୍ତୁ ଯେମିତି କହିଲେ ଦୋଳି ନିହାତି ଭାବରେ ମୁଁ ଦୋଳିକୁ ତ ବହୁତ ମାନେ ଯେମିତି କିି କହିଲେ କାରଣ ସେତେ ଗାଁ ଗାଁ ର ପରିବେଶ ନୁହେଁ ଯାହା ଫଳରେ କି ଏଇଠି ଗଛ ଯେମିତି ବନାନ୍ତି ନା ଗାଁ ରେ ଦୋଳି ବାଉଁଶରେ ଦଉଡ଼ିରେ ରସିରେ ତ ସେମିତି ନଥାଏ। ଆମକୁ ଏଇ ପାର୍କ ହିଁ ଯିବା ପାଇଁ ପଡେ ସେଠି ଯୋଉ ଶଯା ହେଇଥାଏ ସେଠି ଠି ଖେଳୁ କିନ୍ତୁ ହଁ ଆ ଘରେ ପିଠା ପିଠା ପଣା ଏସବୁ ର ଆସର ତ ଜମେ ନିହାତି ଭାବରେ
ହୁଁ ହୁଁ ଯୋଉ ଜିନିଷ ଆମେ ଗାଁ ରେ ପାଇପାରିବା ମାନେ ଏଇ ପର୍ବକୁ ଉପଭୋଗ କରିବାକୁ ଆମକୁ ଗାଁ ରେ ଯେମିତି ମୌକା ମିଳେ ସେ ଜିନିଷ ଆମକୁ ସହରରେ ଏତେ ଦେଖିବାକୁ ମିଳେନିଁ।
ନିହାତି ତ ମୁଁ ତ ସବୁବେଳେ ଭାବିବି କି ମୁଁ ସବୁ ଯେ ଏତେ ପର୍ବପର୍ବାଣି ଆସୁଛି କେବେ କେବେ ମୁଁ ଏମିତି କରେଇକି ମୋର କୋଉ ସାଙ୍ଗସାଥି ମାନେ ପୁରା ଗାଁରୁ ଆସନ୍ତି ତ ସେମାନଙ୍କ ଘରକୁ ବି ମୁଁ ବେଳେ ବେଳେ ଯାଏ।
ହୁଁ ହୁଁ ହୁଁ ହୁଁ ଆମେ ରଜରେ ବୁଲି ବୁଲି ବି ଆମେ ଗାଁକୁ ବି ପଳେଇଥିଲୁ। ମାନେ ଆମେ ଘର ବାହାଦେ ପୁଣି ଗାଁ ରେ ଦିନ ବେଳା ତ ଆଉ ଏଇଠି ସହରରେ ବୁଲି ବୁଲି ପୁଣି ପାର୍କ ବି ଯିବା ସମ୍ଭବ ହୁଏନି କି ଖରା ହୁଏ ତ ଦିନ ବେଳା ସେ ବୁଲି ବୁଲି ଗାଁ କୁ ଯଦି ପଳା ହ ସେଇଠି ଗାଁରେ ତ କେତେ ସାରା ଗଛ ଥାଏ ନା ତ ସେଠି ଛାଇ ପଡେ ଆଉ ପୁଣି ସୁନ୍ଦର ଲାଗେ ସଜ ହେଇଥାଏ ସେଠି ଥ। ଣ୍ଡା ପବନ ବି ହୁଏ ତ ସେଇଠି ପୁରା ପୁରା ଦିନ ମୋର ଗାଁରେ କଟିଛି ତାପରେ ପୁଣି ସନ୍ଧ୍ୟାବେଳେଆ ଆସି ଆସିକି ଆମେ ଏଠି ପାର୍କ ଗଲୁ ଖାଇଲୁ ସମସ୍ତେ
ହଁ ବହୁତ ଆଉ ଯେମିତି କିି ଝିଅ ମାନଙ୍କ ପାଇଁ ତ ହଉଛି ହଁ ଆମେ ତିନି ଦିନ ଚାରି ଦିନ ପୁରା ନୂଆ ପୋସ୍ତକ ପିନ୍ଧିବୁ ଦିନକୁ ଗୋଟେ ନୂଆ ନୂଆ ସେଇଟା ତ ଆମ ପାଇଁ ବହୁତ ଖୁସି ଲାଗେ ଆହୁରି
ଅ ହଁ। ମାନେ ଏମିତି ଲାଗିକି ଦେଖିବାକୁ ଗଲେ ତ ସେ ରଜ ଆମର ପାଇଁକି ହିଁ ହଉ ଚି ଯେ ଆମୁକୁ ପୁରା ଟିକେ ସେଇ ଟାଇମ ରେ। ପୁରା ମାନେ ସ୍ପେଶଆଲ୍ ଫିଲ୍ ହୁଏ କେତେ ଭଲ ଲାଗେ ଆପଣ ମେହେନ୍ଦୀ କରିଥିଲେ ନା ନାଇଁ?
ହଁ ନିହାତି ଭାବରେ ମତେ ତ ମେହେନ୍ଦୀ ଆସେନି। ତ ମୁଁ ସେଥିପାଇଁ କାହାକୁ କୁହେ ମୋର କର କର ତ ସେଥିପାଇଁ। ତ ସେଇ ମେହେନ୍ଦୀ ବି ବହୁତ ଖୁସି ଦିଏ ତ ଆମେ ତ ବାହାରେ ସବୁବେଳେ କରିପାରନ୍
ହୁଁ ହୁଁ ମୁଁ ବି ମେହେନ୍ଦି କରିଥିଲି।
ଆଉ ଯେମିତି କି ଅଳତା ଲଗାନ୍ତି ନା ମତେ ଲାଗେ ମୁଁ ବର୍ଷ ର୍ଷ କୁ ଥରେ ସେଇ ଗୋଟେ ଦିନ ହିଁ ଅଳତା ଲଗାଏ।
ହ ସେ ମୁଁ ବି। ମୁଁ ବି ସେଇ ବର୍ଷକୁ ଗୋଟେ ଦିନ ଖାଲି ଅଳତା ଲଗାଯାଏ ଆଉ।
ହେଁ ହେଁ।
ବିଲକୁଲ ନାହିଁ ଆଉ ସେ ଟାଇମରେ ବି ନିଜକୁ ଦେଖିଲେ ଭାରି ଖୁସି ଲାଗେ। ମାନେ ଅଳତା ଲଗେଇକି ମାନେ ଅଲଗା ଟାଇମ ରେ ତ। ନା ତମେ ଏମତି ଅଳତା ଲଗେଇକି ବୁଲି ପାରିବନି ବିଲକୁଲ ବି। ଆମେ ପଢୁଛେ ୟା ଫିର୍। କୋଉଠି ଚାକିରି କରୁଛେ କଣ ବି କରୁଛେ ଗୋଟେ ପ୍ରଫେସନାଲ ଲାଇଫ ଥାଏ। ତାପରେ ଇଏ ସବୁ ଟିକେ ସଜ ସାଜ ହେଲା ହେବାକୁ ଗୋଟେ ଗୋଟେ ଦିନ ଯୋଉ ପଡେ। ନିଜକୁ ପୁରା ସଜେଇ ଦିଅ ଆଉ ସେଥିରେ ପୁଣି। ମାନେ ଏମିତି ବି ଥାଏ କି ନା ସେ ମାନେ ପୁରା ଯୋଉ ପାରମ୍ପରିକ ହିସାବରେ। ପୁରା ଗାଁ ହିସାବରେ। ଆ ମା ଯେମିତି ଆପଣ ବିନ୍ଦୁ ଜାଣିଛନ୍ତି ନା ଯୋଉ ବିନ୍ଦୁ ଲଗାନ୍ତି। ଆ ଯୋଉ। ଯୋଉଟା ଆମେ ଟିକିଲି ଏବେ ଲଗା ଆଜ୍ଞା ବିନ୍ଦି ତ ଟିକିଲି। ଥାଏ ବିନ୍ଦୁ ଆଉ ଗୋଟେ ଥାଏ ଯୋଉ ଅ ଲିକ୍ୱିଡ ବାଲା। ଥାଏ ଛୋଟ ବେଳୁ ଟୋପା ଟୋପା କରିକି ଲଗାନ୍ତି। ହଁ ହଁ ହଁ ।
ବହୁତ୍ ମନେ ପଡେ।
ହୁଁ ସେଇଟା ବି ଲଗେଇବାକୁ ଟିକେ ମିଳିଯାଏ ମୋଉକା ମିଳିଯାଏ। ଛୁଆଙ୍କ ଭଳିଆ ବନିକି ବୁଲିବାକୁ କାମରୁ ବି ଟିକେ ଫୋର୍ସତ। ମିଳିଯାଏ ହଁ ହଁ। ହଁ ବହୁତ ବଡ ବାହାନା ମିଳିଯାଏ ଆମକୁ।
ଆଉ ସବୁଠୁ ଭ ମଜା କଥା ଏଇଆ ଲାଗେ କିି କାମ ଆମେ କରିବୁନୁ ଆଉ ଘରେ ଯୋଉ ଭାଇ। ବାବା ଚାଚା ଯୋଉମାନେ ସେମାନଙ୍କୁ ଅର୍ଡର ଦେବାକୁ ଭା ମଜା ଲାଗେ ସେ ଟାଇମରେ।
ପାନ ଖାଅ କି ନେଇ ଯେମିତି କି ରଜ ପାନ।
ମତେ ଟିକେ ଡର ଲାଗେ ମାନେ ମୁଁ ଟିକେ ଏମତି ବାସ। ଟିକେ ଟେଷ୍ଟ କରିଥିଲି ଅ ମତେ ଟିକେ ଡର ଲାଗେ ମାନେ ଅଜବ ଲାଗେ ଖାଇପାରେନି। ଆପଣ କରିଛନ୍ତି ନା ଖାଇଛନ୍ତି କେବେ?
ରଜପାନ ଯେମିତି କିି ହଁ ବର୍ଷକୁ ସେଇ ଥରେ ହିଁ ରଜପାନ ଆଉ ତାପ ପତ୍ର ଟା ଟିକେ କଡା କଡା ଲାଗେ ତ ତାକୁ ଛାଡିକି ତା ଭିତରେ ସେ ଯୋଉ ମି ମିଠା ମିଠା ଥାଏ ନା ତା
ହଁ ହଁ ମୁଁ ବି ସେ ମିଠା ଖାଇକି। ମାନେ ମୁଁ ଖୋଲି ଦେଇକି ସେଥିରୁ ଟିକେ ମିଠା ଖାଇଦିଏ ଆଉ ସେ ପତ୍ର ଟିକେ ମାନେ ପୁରା ନାଇ ଛିଣ୍ଡେଇକି ଟିକେ ପତ୍ର ମାନେ। ଖାଲି ରଜ ପାଇଁକି ଟିକେ ଖାଇବେ ଆଉ ବାକି। ତ ମାନେ ପୋଡପିଠା ଆମର ବହୁତ ପସନ୍ଦ ପୋଡ ପିଠା ହେଇ ବ । ଅଛି ମାନେ ମୁଁ ତ ବହୁତ ଖାଏ।
ନିହାତି ଭାବରେ ସେ କ୍ଷୀରପୋଡ ପି ହଁ ଆଉ ଯେମିତିକିି ଏବେ କିଛି ସମୟ ପୂର୍ବରୁ କହୁଥିଲେ ଆମେ ତ ବର୍ତ୍ତମାନ ଗ୍ୟାସ ଚୁଲାରେ ବନଉଚୁ। କିନ୍ତୁ ସେତେବେଳେ ଯୋଉ ଥିଲା କିମ୍ବା ଏବେକାର ଗାଉଁଲି ପରିବେଶରେ ଯୋଉ ମାଟିରେ ତିଆରି ଚୁଲି ସେଥିରେ ଯୋଉ ପୁରା ପ୍ରାକୃତିକ ଉପରେ ଯୋଉ ପୋଡା ହୁଏ ସିଏ ଯୋଉ ସିଏ ଯୋଉ ମାନେ ତାର ସ୍ଵାଦ ତ ନିହାତି ଭାବରେ
ହୁଁ ହୁଁ। ତାପରେ ଆଗରୁ କିଛି ଖାଇବା ବନେଇଲା ବେଳକୁ ସେ ଗୋଟେ ଜାଗାରେ ସମସ୍ତେ ଭରି ହେଇକି ଆପଣ କରିଛନ୍ତି ନା କେବେ ମାନେ ମାମା ସାଙ୍ଗରେ ବସିକି ମିଶିକି ପି ପିଠା ବନେଇବା ତାଙ୍କ ସାଙ୍ଗରେ ସେଇଥିରେ ପୁଣି ଗୋଟେ ବାଘ ପିଠା ଠା ବନିବ ଗୋଟେ ହାତୀ ପିଠା ବନିବ। ସେ ବହୁତ ମଜା ଲାଗେ ଅଲଗା ଅଲଗା ସବୁ ଯାକ ତାର ଆକାର ଦେଇକି ଆମେ ସବୁ ବନଉଥିଲୁ ଆମକୁ ଯାହା ଯେମିତି ମନ ହୁଏ।
ନିହାତି କି ମୋର ଏଇଟା ମୁଁ ବନେଇଛି ଏଇଟା ମୋର ହବ ମାନେ ମୁଁ ଗୋଟେ ଛୋଟ ବନେଇଦେବି ତାକୁ ଏମିତି ଏଇଟା ମୋର ପିଠା ଏଇଟା ମୁଁ ଖାଇବି।
ସେଟା ଯଦି ଛଣା ହେଇଗଲା ଗଲେ ସେଇଟାକୁ ଅନେଇକି ବସିଥିବ କି ମୋର ସେଟା ଛଣା ଗଲେ ସେଇଟା କେମିତି ଦେଖ। ଦେଖାଯିବ ଆଉ ସେଇଟା ବାଘ ପିଠା ଏଇଟା ମୋର ବାଘ ବନିଛି ବୋଲି ସମସ୍ତଙ୍କୁ ଦେଖାଯାଉଥିବ ତ ସେଇଟାକୁ କୁକୁର ଭଳିଆ ଦେଖା ଯାଉଥିବ କିନ୍ତୁ
ସେଇଟା ସେଇଟା ବହୁତ ଖୁସି ଲାଗେ। ସତରେ
ହୁଁ ହୁଁ ହୁଁ।
ହ
ଦେଖୁ ଦେଖୁ ରଜ ବି ତ ସରିଗଲା ଆ ମାନେ ସବୁ ସବୁବେଳେ ସେ ଗୋଟେ ଖରା ସରିଲା ଆଉ ଏଇଠୁ ଗୋଟେ ବର୍ଷା ଆରମ୍ଭ ହେଲା ବୋଲି ସିଏ ଗୋଟେ ସେ ସବୁବେଳେ ଏ ବେ ବସରେ ଆସି ସେଟାକୁ ପୁଣି ମଜା ନବା ପାଇଁ କି ଆମକୁ ପୁଣି ଗୋଟେ ବର୍ଷ ଜଗିବାକୁ ପଡିବ।
ହଁ ନିହାତି ଭାବରେ ସବୁ ପରେ ଆମ ଓଡିଆ ପରମ୍ପରା ସଂସ୍କୃତି ପର୍ବପର୍ବାଣୀ ସତରେ ଆମ ପାଇଁ ଏ ସବୁ ଆଲୋଚନା କଲେ ଲାଗେ ଆମ ସତରେ ଆମେ ଓଡିଆ ହେଇକି ଗର୍ବିତ ଆମ ପରମ୍ପରା ଆମ ପାଇଁ ଗର୍ବିତ ବହୁତ ଭଲ ଲାଗେ।
ହଁ ଆପଣଙ୍କ ସାଙ୍ଗରେ ମ୍ୟାଡାମ କଥା ହେଇକି ବହୁତ ଭଲ ଲାଗିଲା।
ମତେ ବି ବହୁତ ଖୁସି ଲାଗିଲା ଧନ୍ୟବାଦ।